ସୁକାନ୍ତି ଆ ଖାନା ପିନା ସଇଲାନି?
ହଁ ସଇଲାଣି।
ଆଉ ରୋଷେଇବାସ ରୋଷେଇବାସ କଣ ହେଇଥିଲା?
ଆ ରୋଷଇ ଶାଗ ଭଜା ହେଇଥିଲା ଆଳୁ ସିଜା। ବାଇଗଣ, ଟମାଟ ତ ଭାଜି କି କିିନା ପଖାଳ ଖାଇଲୁ ତାପରେ କରିଚି କଲରା ଆଳୁ ଭଜା। ଆଳୁ ସେଇ ଦଳା ଦୁଳି ଅଛି ସାଗ ଅଛି। ଆଳୁ ମଟର ତରକାରୀ ଅଛି ଗରମ ହେଇଚି ପଖାଳ ହେଇଚି ଯିଏ ଯଉଟା ଖାଇବ ଆଉ। ତମେ ଖାଇସାଇଲଣି ନା?
ହୁଁ ମୁଁ ଖାଇନି ଗାଧେଇକି ଖାଇବି।
ନ ହୁଁ ହୁଁ
ଗାଧେଇକି ଖାଇବି। ହଁ ଆମର ମାଛ ଭଜା ହେଇଚି ଭାତ ତ ଆଳୁ ଆଳୁ ଆଳୁ ଚକଟା। ଏମତି ସବୁ ହେଇଚି ଆଉ।
ଓ ହ ଆ ସକାଳୁ କିଛି ଟିଫିନ୍ ଫିପିନ୍ କରିନ ସକାଳୁ ଟିଫିିନ୍ ଫିଫିିନ୍ କିଛି କରିନ?
ବରା, ଘୁଗୁନି ହେଇଚି।
ହୁଁ ହୁଁ।
ବରା ମୁ ଦିଇଟା ଖାଇଚି।
ଅଁ ହଁ। ଆଉ କୁଆଡେ ସବୁ ବୁଲାବୁଲି କଣ
ତମର କଣ ସଳ ଚାହା ପାହା ହେଇଚି ନା ନାଇଁ ମୁ ପୁରୀ ଯାଇଚି ଦି ଚିନି ଯାଇଚି ବାକି ଲିଙ୍ଗରାଜ ଯାଇଚି। ଆଉ କୋଣାର୍କ ଯାଇଛି ତାରିଣୀ ଯାଇଛି। ସବୁ ଯାଗା ଯାଇଁକି ବୁଲା ଯାଇକି ଆଇଲି ଆଉ। ପୁରୀ ଯାଇଥିଲି ଧିରେ ବଡ ବଡଦାଣ୍ଡରେ ରେ ଗୋଟେ ରାତି ପୁରା ଶୋଇଲୁ। ହାଲୋ ହାଡ
ହୁଁ।
ହାଲୋ ପୁରୀରେ ଗୋଟେ ରାତି ପୁରା ବଡ ବଡ ଦାଣ୍ଡରେ ଶୋଇଲୁ।
ହୁଁ ହୁଁ ଲ ପୁରୀରେ ସବୁ କଣ କଣ ଆଣିଚ ଜିନିଷ କଣ କଣ ସବୁ ଆଇଁଲ?
ପୁରୀ ଭୋଗ ଆଣିଲୁ ଆଉ ହୁଁ ଇଏ ଆଣିଲୁ ଆମର ଅବଡା ଆଣିଲୁ ଡଙ୍କ ତୋରାଣୀ ଆଣିଲୁ ଏମି ସବୁ ଜିନିଷ ସବୁ ଧରିକି ଆସିଲୁ ଆଉ। ଆଉ ପୁ ପୁରୀ ଭୋଗ ଆଣିଥିଲୁ ପୁରୀ ମାଣ। ଆଣିଥିଲୁ ଚନ୍ଦନ ପେଡି, ଶଙ୍ଖା ଠାକୁର ପୂଜା ସହ
ହୁଁ ହୁଁ।
ଆଉ କଣ ଚାଷ ବାସ କଣ କରୁଛନ୍ତି।
କଣ ଖଵର ଚାଷ ଏବେ ତ କିଛି ଚାଷ ନାହିଁ ଖାଲି ଏନିକା ଧାନ ଚାଷ ହବ। ହୁଁ ତଳି ପଡିଛି। ଗଜା ହେଇକି କରିକି ପକା ହେଇଛି ସୁଖିଲା ପକା ହେଇଛି। ତ ପାଣି ତ ନାହିଁ ଆଉ ବର୍ଷା ନାହିଁ ଯେ ପାଣି ଇଏ ଯୋଗୁ ପାଣି କେତେ କମ୍ପ ମଡେଇକିନା ତଥାପି କରାହଉଛି। ଗଜା ହେଲାଣି ଆଉ ଗଛ
ହୁଁ ହୁଁ ଆଉ ଖାଇବା ପିଇ ଆମ ଆଡ଼େ ତ ବର୍ଷା ନାହିଁ ତଥାପି ଆମେ ଖରଡ଼ି ଗୋରେ ପକେଇ ଦେଇଛୁ ପୁଣି ଗଜେଇକି ଗୁରେ ପକେଇଛୁ ସୋନ ଧାନ ପକେଇଛୁ ବଡ ଧାନ ବି ପକେଇଛୁ। କଲାଚପା ଧାନ ପକେଇଛୁ ଖାଲ ବିଲୋ ପାଇଁ ପକେଇ ଦେଇେଇଛୁ। ଆବେତ ମାନେ ବର୍ଷା ପୁରା ଛାଡି ଯାଇଛି ଖରା ହଉଛି ଜୋରରେ।
ହର
ଆଉ ବର୍ଷା ତ ନାହିଁ ବର୍ଷା ହେଲେ ଦେଖିବା କଣ କରିବା ଆଉ।
ହୁଁ ହୁଁ।
ଆଉ କଣ ଆଉ କଣ କଣ କରୁଥିଲେ। ଘରେ ହଁ ଖରା ଜୋର ଅଉଛି ଘରେ କିଏ କିଏ ସବୁ ଅଛନ୍ତି। ଆଉ
ଆମର ଆମେ ମା ଛୁଆ ତିନି ଜଣ ଆଉ ଆମର ତିନି ଚାରି ତିନି ଭାଇ ତିନି ଭଉଣୀ ଆମର ଭିନ୍ ହେଇଛୁ ଆମେ ମା ଛୁଆ ତିନି ଜଣ ଶାଶୁ ଶଶୁର ନାହାନ୍ତି ଏସପାଡେ କରି ଯାଇଛନ୍ତି। ବାବୁ ଏଇନା ଯାଇଛନ୍ତି ଆମେ ମା ଜିଅ ଏଇନା ଘର ଅଛୁ ସେ ଯାଇଛନ୍ତି କାମକୁ। ଆସିବେ ଦିଟା ସାଢେ ଦିଟା ତିନିଟା ବେଳକୁ ଆସିବେ ଆଉ।
ହୁଁ ହୁଁ।
ତମେ କଣ କରୁଛ।
ଉୁଁ ମୁଁ ଘରେ ଶୋଇଛି। ଚାରିଟାକୁ ଉଠିକି ଟିକେ ତଳି ବିଲ ଆଡେ ଯିବି।
ହର
ତଳେ ବିଲ ନା ଟିକେ ଟିକେ ପାଣି ମଡେଇବି କୁଆଡେ କଣ କେରି କି ଟିକେ ପାଣି ମଡିବା। ତଳି ଗୁଡାକୁ ପୁରା ଗଛ ଗୁଡା ତାତିଗଲାନି ହଳ ଦିଆ ପଡିଗଲାନି।
ରଥ
ଏମିତି ସବୁ। ଯେହେତୁ ଚାଷ ବାସ କରୁଛୁ କ୍ଷତି ବି ସହିବୁ ଲାଭ ବି ସହିବୁ। ମରୁଡ଼ି ବି ସହିବୁ ବଷା ବି ସହିବୁ। ବଢ଼ିବି ସହିବ ସବୁ ଜିନିଷ ସହିବାକୁ ପଡ଼ିବ। ଚାଷ ଟା ଆମର ପ୍ରମୁଖ ଅସ୍ତ୍ର। ସୟଂ କରିବାକୁ ପଡିବ।
ଏ ବର୍ଷ କଣ ମରୁଡି ଅଛି ନା କଣ ପୁରା କହୁଛନ୍ତି।
ହଁ ମରୁିଡି ନୁହେଁ ସ୍ୱଳ୍ପ ବର୍ଷା ଅଛି। ଆଉ ବର୍ଷା ଟିକେ କମ ଅଛି। ହୁଁ।
ଚାଷକୁ ହବ। ତା ହେଲେ ତ ପାଣି ମଡ଼େଇବାକୁ ପଡ଼ିବ ନା।
ହୁଁ-ଉଁ। ଆଉ ଖରାବେଳେ କଣ ଖାଇବା ପିଇବା ତିଆରି ହେଇଛି ସବୁ?
ଖରା ବେ ହଁ ହେଇଚି ସେ ଯୋଉ କଲରା ଭଜା ଅଛି ଆଳୁ ମଟର ତରକାରୀ। ଝିଅ କାଲି ଚିକେନ୍ କରିଥିଲେ ରଖିଦେଇଥିଲି ତା ପାଇଁ ଚଣ୍ଡି ପାଇଁ ସେ ତାର ଏଇନା ଖାଇଦେଲା, ଆ- ଆମର ସାଧା ଆଜି। ଶନିବାର ଆଇଁସ ହବନି ଖିଆ ହେବନି ସାଧା। କରିଦେଇଛି ସବୁ ପଖାଳ ଅଛି ଖାଇବେ ଯଦି ତ ଗରମ୍ ଖାଇବା କଥା ଖାଇବେ। ରାତି ପାଇଁ ତାପରେ ଦେଖିବା କଣ ବ୍ୟବସ୍ଥା ହବ ଆଉ।
ସକାଳେ ତ ଚାହା ଚଇ ପିଆ ହେଇଥିଲା ମୁଁ ଆଉ ରୁଟି ଖିଆ ହେଇଥିଲା।
ହୁଁଁ।
ଏଗାର୍ ଟା ବେଳକୁ ଏଠୁ ଭାତ ଖାଇଲି ପଖାଳ ଖାଇଲି ଏଠୁ ପୁଣି ଏ ଆଉ ନାହିଁ ଆସିଲେ ସେଇଠୁ
ଆଉ କଣ କୁହନ୍ତୁ? କୋଉ କୋଉ ଜାଗା ସବୁ ବୁଲିଚନ୍ତି?
ଯାଇଛି-ଇ-ଇ କପିଳାସ ଯାଇଛି, ତାରିଣୀ ଯାଇଛି। ସାଇ ମନ୍ଦିର ଯାଇଚି ଆଉ ଗୋଟେ ଅଛି ହାତୀବାରି ବୋଲି ଗୋଟେ ଜାଗାରେ ସେଠିକି ଯାଇଚି।
ଓ କପିଳାସ ରେ କଣ କଣ ସବୁ ଠାକୁର ଅଛନ୍ତି?
କପିଳାସରେ-ଏଁ ହଉଛନ୍ତି ଶିବ। ମହାଦେବ୍ ତାଙ୍କ କପିଳାଶ୍ୱର ହଉଛନ୍ତି ମହାଦେବ୍ ଠାକୁର ଅଛନ୍ତି। ଆଉ ଏଟା ଆମେ ଯାଇଥିଲୁ ଏଇ ଯୋଉ ଅଛି-ଇ-ଇ